ହଁ କଣ କରୁଛ?
କଣ କରିବି ପବନ ଖାଉଛି।
ଆଥିଲ ଯେତିନି ପରେ।
ଏ ବର୍ଷା ପବନ ହଉଥିଲା ଆମେ ଟାୱାର ଭାଙ୍ଗି ଭୁଙ୍ଗା ଯାଇଛି। ଆଉ କୁଆଡ ନେଟୱାର୍କ ଆସି
ଓ ତମର ନଥିଲା କି ଟାୱାର ଭାଙ୍ଗି ଦେଇାଇଥିଲା ନା କଣ?
ନା ମୋଟେ ଟୱର ପା ମା
ହଁ ଆଉ ଖାଇ ଖାଇ ପିଇ ସାରିଲ ନା।
ହଁ ଖାଇ ପିଇ ସାରିଲୁଣି ଦିଟାବେଳୁ।
ଉ ହୁଁ।
ଆଉ ତମେ ଖାଇସାରିଲଣି ନା।
ହଁ ମୁଁ ଖାଇ ହେଲେଣି ଏଇଠି ବାହାରେ ବସିଛି ଆଉ।
କଣ ଆମ୍ବ ଫାମ୍ବ ଖସୁଛି ନା କଣ ଗଛରୁ।
ନା ଆମ୍ବ ତ ହଁ ଅଛି ଆମର ଆମ୍ବ ସେପଟ ବାଡ଼ିରେ ଅଛିଯେ କିନ୍ତୁ ଆମ୍ବ ଖସୁଚି ମୁଁ ଯାଇନି ସେପଟ ଆଡେ ମୁଁ ଏପଟରେ ଅଛି ଏଇଠି ଏଇ ଭାଉଜରିଆ ସବୁ ବସିଥିଲେ ତ ତାଙ୍କ ସ ବସିକି କଥାବାର୍ତ୍ତା କରୁଥୁଲୁ ଆଉ। ଆଉ ତମର ସବୁ ଭଲ ନା ଦେହପା ଭଲ ଅଛି ନା ଏବେ ତ ଯୋଉ ଗରମ ହଉଚି।
ଦେହ କଣ ଭଲ ବଥ ମଥରା ଖାଲି ଭାହାରି ଯାଉଚି ଯା। ଆମ୍ବ ଖାଇଦଉଚି ବଥ ବାହାରି ଯାଉଛି।
ହଁ ତମର ତାହେନେ ବହୁତ ଆମ୍ବ।
ଆମର ଆମ୍ବ କଣ ଆମର ଆମ୍ବ ଛୋଟ ଆମ୍ବ ତ ଖାଇବେନି କେହି ବଡ ଆମ୍ବ ଟିକେ କିଣି ଆଣିକି ଖାଇ ଦଉଛନ୍ତି ଯାହା ନୁଚେଇ ନୁଚାଇକି ଖାଉଚୁ। ଆମ୍ବ ଖାଇଲେ ପା ବଥ ହଉଚି।
କି?
ଏଟା କଣ କେୟାଣି ଆମ୍ବରା ଖାଇଲେ ବାଥ ତ ହଉଚି।
ଆଉ କଣ ଆଜି ରୋଷେଇ କରିଥିଲ। ଆଜି ଆଜି ଆମର ହେଇଥିଲା ଭାତ ଡାଲମା ଆଉ ହେଲା ଶାଗ ଭଜା ସୁଜନା ଶାଗ ଭଜା ହେଇଥିଲା। ଆଉ ହେ ଥିଲା ଯଉ କଣ କହିଲ ଇଏ ବଡି ଚୁରା ହେଇଥିଲା ଗରମ ଭାତ ଯେ ଖାଇବ। ହଁ ଭାତ ବି ହେଇଥିଲା ଆଉ କଦଳୀ ଆଳୁ ଭଜା ବି ହେଇଥିଲା। ମସଲା ଦେଇକି ଆଉ ତମର?
ଆମର ଆଜି ହେଇଥିଲା କଣ ହେଇଥିଲା ଖାଇବା ଆଜି? ଆମର ହେଥିଲା ଆଳୁ ବାଇଗଣ ଆମ୍ବୁଲ ଟମାଟୋ ତରକାରୀ। ଆଉ ଗୋ ଟା ବାଇଗଣ ମସଲା ଭଜା।
ହ ସେଇଟା ତ ଭଲ ଲାଗେ ହଁ। ହୁଁ ଭଲ ଆଉ ତମର ବାଡିରେ ବୋଧେ ଲଗେଇଚ ନା ପନି ପାରିବା ଲଗେଇଚ ନା କଣ?
ନା ମ ବାଡି ଏଠି କୋଉଠି ଆସିବା ଆମର ବାଡିରେ ଲଗେଇ ମୁଁ
ଓହୋ ହଁ କିଣିକି ଏତେ ରେଟ ରେ। ତମେ ଧରିକି ଆସୁନ କିଣିକି ଆମର ତ ବାଡିରେ ଲଗା ହେଇଚି ବୋଲି ଆମେ ଆଉ ଜାଣିନୁ କଣ? କୋଉଟା ଆଉ କେତେ ଇଏ ହଁ।
ସେ ବାଡିରେ ଲଗା ହେଇଚି ଯେ ସିଏ କଣ କୁହନି ଆମ ଆଡେ ହନୁ। ସେ ହନୁ କିଛି ର ରଖିବେନି ହନୁକୁ ଛେଳି।
ଓହୋ ସେମାନେ ଯୋଉ ଖାଇଦଉଥିବେ ତାହେଲେ ଆଉ।
ସବୁ ପୁରା ଛିନ୍ନ ବିଛିନ୍ନ କରିଦେବେ ସବୁ।
ଓ ହୋ।
ଆଉ ଯଦି ହେଇଛି କି ବୋଇତାଳୁ ଡଙ୍କ ଛାତ ଉପରକୁ ଯାଇଛି ସିଏ ମାଙ୍କଡ ପୁରା ଜଗିକି ରହିଥିବ। କାଳେ ବୋଇତାଳୁ ହେଇଥିବ ଏ କଣ?
ସେଏ ଖାଇଦବା ପାଇଁ ନା କଣ? ତମର ପଣସ ପଣସ ହେଇଛି ନାଇଁ ଅଛି ନା ନାଇଁ।
ନା ନା ସେହରା ଆମର ନାହିଁ ଆମର ଖାଲି ଆମ୍ବ ଗଛ ଏ ବୋଇତାଳୁ ଡଙ୍କ ଫଙ୍କ ପୋଇ
ଓହୋ।
ଏଇଟା ସବୁ ହୁଏ।
ଆଉ ତାହେଲେ ଆଜି ତାହେଲେ ତମର କଣ ଆଜି ରାତି ବେଳେ କଣ ରୋଷେଇ କରିବା ପ୍ଲାନିଂ ଅଛି?
ରାତିରେ ଆଜି ପ୍ଲାନି ଅଛି ଆମେ ଟିକେ ଜିମୁ ଆଜି ସପିଂ କରିବାକୁ।
ହଁ।
ସପିଙ୍ଗୁ ଯଦି ଫେରି ଯଦି ସେଣେ ଖାଇକି ଆସ ମୁୁ ଆସମୁ। ଯଦି ନ ଆସିମୁ ଖାଇକି ଯଦି ନ ଆସଉ ତାହେଲେ ଘରେ କଣ କରିମି ଆଉ।
ଆଉ ତମର ସବୁ କେମତି ମାନେ ଗରମ କେମିତି ଲାଗୁଛି ତମ ଆଡେ? ବହୁତ ଜୋରରେ ରହୁଛି ନା କିଛି କମ ମାତ୍ରାରେ ରହୁଛି ଆମର ତ ଏଡେ ଜୋରରେ ଗରମ ହଉଛି।
ଆମର ଗରମ ଏଠି ଏମିତି ହଉଛି ଆମର ଦିଟା ଫ୍ୟାନ ତାପରେ ଆଉ ଫେରେ ଆଉ ଗୋଟେ ଫାନ ତିନିଟା ଫାନ ଚାଲୁଛି କିଛି କାମ କରୁନି। ମୋ ହାତ ଯୋଉଡ ବୁଢା ଆଙ୍ଗୁଳି ନଖ ପର୍ଯ୍ୟନ୍ତ ଘମିର ହେଇସାରିଲାଣି।
ବହୁତ ଟାଇମ୍ ଗରମ ଅଛି। ତମଲ ସେଟେ
ଗରମ ବହୁତ ହଉଛି ଏଠି ତାପରେ ଜା ପବନ ଟିକେ ଦେଲା ବେଳକୁ ସନ୍ଧ୍ୟା।
ହଁ ଆମେ ଜି ତୁ ଭାବୁଥିଲୁ ବୁଲିବା ପାଇଁ ଯେ ତମ ସେଇଥି କହୁଥିଲୁ ତମେ ଯିବ କି ଆମସ୍ତ ବୁଲିଆ ପାଇଁ ।
କୁଆଡେ ଯାଉଛ ଆଁ?
ଆମେ କେଉଁଝର ଯିବୁ ବୋଲି ଭାବୁଥିଲୁ। ତମେ ଆମ ସହି ଚାଲନ ବୁଲିବା ପାଇଁ କେଉଁଝର ନହେଲେ।
କେଉଁଝର? ହଁ ଦେଖିବାଆ ଯିବା ଏ ଯୋଉ ଗରମ ତ ହଉଛି।
ହଁ। ହଁ କଣ କହିଲ?
ଭାଇ ପୁଅ ପଚା
ଓହୋ ନା ମୁଁ କହିଲି ଆମେ କେଉଁଝର ଯିବୁ କେଉଁଝର ବୁଲିବୁ ତମେ ବି ଆମ ସେତ ଆସ କେଉଁଝର ଆମେବୁଲିଯିବା ସାଙ୍ଗ ହୋଇକି ନହେ ଆକୁ ସେଥିପାଇଁ ଫୋନ କରିୁଛି ସମସ୍ତେ ଫୋନ କରିଥାନ୍ତି ତମ ବି ଫୋ କରିଥାନ୍ତି ଆଉ ତମେ ଫୋନ କରିଦେଲ ଆଉ ଆମେ କେଉଁଝ ଝର ବୁଲିବୁ କେଉଁ ଝର ଦେଇକି ସେପଟେକ ଆସ ତମେ କଣ କହୁଛ ଯିବ ନାଇଁ ଆମ ସ
ସେଣେ କଣ ସବୁ ଅଛି ମାନେ କଣ ଦେବା ଦେବୀ ନା ମ ଇତି ନା ମଜା କରାହବ ନା କଣ ଭୋଜି ହବ?
ହଁ ଏଇ ବୁଲାବୁଲି ପାଇଁ ଯିବା ଆଉ ମଜାମସ୍ତି କରିକି ଆସିବା ଆଉ ଏକାଥରେ ଦେଖ ଆମେ ଯିବା ବୁଲିିବା ବୁଲି ପାଇଁ କେମିତି କହିଲ ଏଇ ଗାଡିରେ ପଳେଇବା ଆମେ ତମକୁ ତମ ଘର ପାଖରୁ ନେଇକି ପଳେଇବୁ ଏକାଥରେ ଆଉ ସାଙ୍ଗ ହେଇ ତମେ ଯଦି ଯିବ ତମ ତମ ଘରେ ତମ ସ୍ୱାମୀ ତମେ ତମ ପୁଅ ତମେ ଝିଅ ହେରିକା ଯଦି ଯିବେ ଏତିକି ଯିବେ ନା ଆଉ କିଏ ଯିବେ କି ଯିବା ଆଉ ଆମେ ବି ଯିମୁ ସେଇ ଚାରି ପାଞ୍ଚ ଜଣ ଆଉ ସାଙ୍ଗ ହେଇକିନା ତ ଯିବା ଆମେ ଯୋଉ ବୁଲିବା ବୁଲିକି କଣ ମନ୍ଦିର ବି ଅଛି କେଉଁଝର ତ ମା ମଙ୍ଗଳାଙ୍କୁ ଆଗେ ଦର୍ଶନ କରିବା ଫାଷ୍ଟ ତ ମା ମଙ୍ଗଳାଙ୍କୁ ଦର୍ଶନ ନ କରିକି ତମେ ତ ମଙ୍ଗଳା ଦେଖିଥିବ ନା ଯାଇନଥିଲ ନା ଯାଇନ କେବେ ମୁଁ ତ କେବେ ଯାଇନି ତମେ ଯାଇଥିବ ବୋଧେ
କେଜାଣି ମଙ୍ଗଳା ଯୋଉ ତାର
ଓହୋ।
ତାରିଣୀ ଯାଇଛ ନା ଯାଇନ କେବେ?
ତାରିଣୀ ଆମେ କେବେଠୁ ଯାଇଥିଲୁ ଆଉ କିନ୍ତୁ ଯାଇନି। ଆନି ଯୋଉ ବିବାହ ବାର୍ଷିକକୁ ଯାଇଥିଲି।
ଓହୋ ନାଇଁ ଆମେ ତାରିଣୀ ତା ମୁଁ ତ କେବେ ଯାଇନି ନା ତାରିଣୀ ସେଥିପାଇଁ ତାରିଣୀ ଆମେ ଯିବା ତାରିଣୀରୁ ସେପଟେ ଦେଇକି ସାନ ଘାଗରା ବଡ଼ ଘାଗରା ତାପରେ କେଉଁଝର ତୃପ୍ତି ସେପଟେ ଗୋଟେ ପାର୍କ ଅଛି ବୁଲିବା ତାପରେ ଯିବା ଆମେ ଗୋନାସିକା ହେଇକି ଆଉ ଉ ତାପରେ ସେପଟେ ଭୀମକୁଣ୍ଡ ଆଉ ଏମିତି ବୁଲିକି ସେଠି ରହିବା ଦି ଦିନ ଖଣ୍ଡେ ଘର ଭଡା ନେଇକି ନହେଲେ ସେଠି ତାଙ୍କ ସ ରହିକି ବୁଲିକି ଆଉ ମା ମଙ୍ଗଳାଙ୍କୁ ଦର୍ଶନ କରିକି ଆସିବା ଆଉ ।
ଏଇ ସେଣେ ହଉଛି ସାନ ଘାଗରା ବଡ ଘାଗରା ସିଆଡେ କି?
କେଉଁଝରରେ ପା ତମେ ଜାଣିନ କି ସାନ ଘାଗରା ବଡ ଘାଗରା।
ନାଁ ମୁଁ ଖାଲି ଦେଖି ଦେଇଛି ଯାହା ମୋବାଇଲ୍ ରେ ହଉ ମୁଁ ଜାଣିନି ସେସବୁ ସିଆଡେ ବୋଲି।
ଆସିବ ଏଇଆଡେ ବୁଲିବା ଆଉ। ଆମର ରଜ ରଜ ଆମର ଏତେ ପାଳନ କରାଯାଏ ଯେ କିନ୍ତୁ କଣ କହିଲ କି କିଛି ରାଜ ଦୋଳି ପଡେ ଏତେ ଦୋଳି ପଡେନି କମ ଦୋଳି ପଡେ ଆଉ ତମର କେମିତି ହୁଏ ରଜ।
ଆମର ରଜ ହୁଏ ସେଠି ପୁରା ଅନ୍ୟ ଗାଁ ଯଦି ଟେଣ୍ଟ ଫେଣ୍ଟ ମାରନ୍ତି ଆସି ଅନ୍ୟ ଗାଁ ଲୋକମାନେ ସେମିତି ଲୋକ କ ଆସିକି ସବୁ ଦୋଳି ଫୋଳି ପକେଇଦେବି ସବୁ ଆଗେ ଦଶ ବାର ପ୍ର ତାହେଲେ ଦୋଳି
ହଁ କି କି ଦୋଳି ନା ଜାଣିଛ ନା ମତେ ଟିକେ କହିଲ କି କି ଦୋଳି କଣ କଣ ପକୁଅନ୍ତି।
ଦୋଳି ହେରା କଣ ସେ ସବୁ ପଟା ଦୋଳି ଆଉ ଗୋଟେ ଛୁଆ ଖେଳିବା ପାଇଁ ସେ ଯୋଉ ବା କାହିଁକିନା ଭାଲୁ ସିଏ ବୁଲିବେ ଚାରିପଟେ
ଓ ହୋ।
ଡଙ୍ଗା ଦୋଳି କେତେ ଦୋଳି ପଡେହେରା ହେରିଖାଲିି
ଛୁଆମାନ ତ ଖେଳିବା ପାଇଁ ବହୁତ ଭଲ ପାଉ ଖେଳି ଦୋଳିକି
ଛୁଆ ତ ହେଟୁ ଆସିବେନି ଛାଡିକି ଉଠିକି ଆଉ। ଆଉ ସେ ରଜ ଯୋଉ ଦି ତିନି ଦିନି ସିଏ ପୁରା ଆଉ ଆସିବେନି ଘରକୁ।
ଆଉ
ନା ସେ ସେଇଠି ରହିଯିବ ଏଠି ଦୋଳି ଖେଳ ହବ ଏଠି ଆଇସ୍କ୍ରିମ ବିକା ଆସିଥିବ ଏଠି ଖାଇବେ। ଖାଲି ବହରକୁ ବହର ଘରକୁ ଆସୁ ଯିବେ ଦୌଡିକି
ଓହୋ। ଭଲ ଆଉ ଆଉ କଣ ତାହେଲେ କହୁଛ ତମେ ଯିବା ଆମେ ଦେଖିବା ବୁଲିକି ଆଉ ରଜ ତ ଆସୁଛି। ଆଉ ରଜ ତ ହେଇନି ଏବେ ଆଉ ରଜ ଆସିଲେ ରଜ ବିଷୟରେ କଣ ଦେଖିବା ହଉଛି ଆଉ।
ଆଉ ଆଉ କିଏ ସବୁ ଯିବେ ନା ନା
ହଁ ଯିବେ ଘର ପାଖରେ ଦି ତିନି ଜଣ ଅଛନ୍ତି। ବାହାରୁଛନ୍ତିଛନ୍ତି ଯିବା ପାଇଁ ଯଦି ଗାଡି ଯଦି ଆମ ଗାଡି ଜାଗା ଥିଲେ ତ ଯିବା। ନହେଲେ ଆମେ ଯେତିକି ବାହାରୁଛ ସେତିକି ଯିବା ଆଉ।
ଛୁଆ ମାନେ ଛୁଆ ମାନେ ଯାଇପାରିବେ ନା ଯାଇପାରିବେନି।
ହଁ ଛୁଆମାନେ ଆଉ ଛୁଆ ମାନ ଯିବେନି ନା ଆଉ କଣ ଆମେ କଣ ଗୋଟେ ଯିବା। ଛାଡିଦେଇ ଛୁଆମାନାନଙ୍କୁ ଛୁଆମାନେେ ବି ତାଙ୍କ ସହିତ ଯିବେ ଏକଥା ସାଙ୍ଗ ହେଇକି ଛୁଆମାନାନଙ୍କ ସହିତ ଯିବା। ଆଉ ବୁଲିକି ଆସିବା କଣ ଛୁଆ ମ ହିଁ ମେନ୍ ଦେଖିବେ ଜାଗା ଗୁଡାକ। ବୋଟିଂ ବି କରି ଯଦି ହବ ସାନ ଘାଗରା ବଡ ଘଗରା ସାନ ଘାଗରାରେ ଅଛି ବୋଟିଂ କରିବା ପାଇଁ। ବୋଟିଂ ଯଦି ତମେ କରିବ ଆଉ।
କଣ କନି ଏଇ ଛୁଆ ମାନଙ୍କୁ ନେଇକି ଗଲେ। ବହୁତ ଦୁଃଖ ଦେବେ ଛୁଆ ମାନେ
ହଁ ଦୁଃଖ ଦେବ ସେମାନେ ଖେଳିବେ ଆଉ ତାଙ୍କ ନହଲେ ତାଙ୍କ ପାଇଁ ଦି ଜଣ ଥିବେ ତ ତାଙ୍କୁ ଜଗିବାଇ ପାଇଁ।
ଦୁଃଖ ଦେବ ଏଇଥିପାଇଁ କହୁଚି ସେ ବି ଆମେ ଏଟା ନ ସେଟା ନ ମୁଁ ସିଏ ତ ମୁଁ କିଛି ବୁଲେଇ ଦେବେ ନା ଖେଳେ ଦେବ ନା କଥା କହିଦେବ ନା କିଛି କରେଇ ଦେବେନି।
ଓ ହଁ ମୋର ଗୋଟେ କଲ୍ ଆସିଲାଣି ତମେ ଟିକେ ସେପଟୁ କାଟି ଟି ଦି ମୋର ଏପଟେ କଲ୍ ଆସି ହେଲାଣି ମୁଁ ଟିକେ ରଖୁଚି। କଲ୍ କଲେଣି କିଏ ଜଣେ।